ହାଲୋ।
ହାଲୋ।
ହାଲୋ।
ହାଲୋ ଶୁବିଲା। କୁହନ୍ତୁ କଁ କରୁଥିଲେ?
ହେଇ ବସ୍ଥିଲୁ। ହ ଏଇ ଝିଅ ଟା ଗାଧେଇବ ବୋଲି ମୁଁ ତାକୁ କହୁଚି ଯାଆ ଗାଧେଇ ଯିବୁ ବୋଲି। ହଁ ଆଜି ଗଲାନି କଲେଜି ଆଜି ଗଲାନି ପୁଅଟା ଯାଇଚି ସ୍କୁଲୁ।
ହୁଁ ମୁଁ ବି ତ ଯାଇନି।
ଆଉ ଖୁଦରୁକୁଣୀ ଓଷା ସେପଟରେ କେମ୍ତି କଣ ହୁଏ?
ଖୁଦୁରୁକୁଣୀ ଓଷା ଯେମ୍ତି ଘରେ ଯା ନର୍ମାଲ୍ ହବା କଥା ସେମିତି ହୁଏ ବେଶୀ କିଛି ସେମ୍ତି ଇଏ ହୁଏନି। ଯେମ୍ତି ଯା ଝିଅ ମାନେ ଯା ଘରେ କରନ୍ତି ସେମ୍ତି ଆଉ।
କଁ କୁଅ?
ଗରମ ସିଆଡେ କେମ୍ତି ହଉଚି?
ଗରମ୍ ତ ପ୍ରବଳ ହଉଚି ହେଲେ ଆମର
ଗରମ୍।
ଥ୍ରୀ ଷ୍ଟାର୍ ବୋଲି ସେ ଯୋଉ ଏତେଟା ଗରମ୍ ହଉନି। ଆ ଥଣ୍ଡା ଲାଗୁଚି ତଳ ତା ତାଲାଟା ଥଣ୍ଡା ଲାଗୁଛି।
ଅଁ ହଁ ଆମର ତ ଏଠି ପ୍ଲାଣ୍ଟ୍ ଏରିଆ ମାନେ ପ୍ରବଳ ଗରମ ଯେତିକି ହବା କଥା ତାଠୁ ଦି ଡବଲ୍ ହଉଚି ତାଛଡା ଏଇ ଦି ଦିନ୍ ହବ ଟିକେ ବେଶୀ ଖରଟା ହଉଛି ନା।
ତାଲା ଗୁଡା ଏସି ଫେଶି ଲାଗିଛି ନା ଆଉ ତଳ ତାଲା ଗୁରା ଆ ଥଣ୍ଡା ରହୁଛି ଆଉ
ଆମ ଗାଁ ପାଖରେ ପ୍ରାୟ ସବୁ ପ୍ଲାଣ୍ଟ୍ ଗୁଡାକ ଅଛି। ତ ଗରମ୍ ତା ପ୍ରଭୁ।
ଉ ହୁଁ।
ତ ଗରମ ପୁରା ପ୍ରବଳ୍।
ପ୍ଲାଣ୍ଟ୍ ଏରିଆ ରେ ବହୁତ୍ ଗରମ୍।
ଆମର ଏଠି ଗାଁ ପାଖରେ ମାନେ ମାନେ ପୁରା ଗାଁ କୁ ଲାଗିକି ଆମର ଏଠି ଭିସା, ଜିନ୍ଦଲ ମେ କ ଟା ଟା।
ହଁ,।
ନାଇଁ ସେ ଦେଦେଲ ଟୋଟାଲ ନାଲି ହେଇଯାଉଥିବ ନା। ମା ଘର ଫର ସବୁ।
ମାନେ। ନାଲି ମାନେ, ମାନେ ଆପଣ ଡେଲି ପୋଛୁନାହାନ୍ତି ପୁରା କଳା ପାଣି।
ଓହୋ! ହିଁ, ନାଇଁ ଆମ ଝିଆରୀ ଟୁ ପୁର ଥିଲା ବେଳେ ମାନେ ଟାଇଲି ଘର ପୁରା ନାଲି ହେଇଯାଏ। ହଁ, ନାଲି ହେଇଯାଏ ପୋଛିକି ଆସେ ମୋ ପୁଅ ମୋ ପୁଅର ମୋର ଯାଇଥିଲୁ। ମୋ ପୁଅ ଗୋଡ଼ ଟା ପୁରା ଧ ତା ପାଦ ଟା ପୁରା ଧଳା। ତଳ ପଟ ଟା।
ଆଜ୍ଞା!
ଚାଲିବ ସେଠି ଯାଇ ଦେଖିବ ଖଟ ଉପରେ ବସିବ କହିବ ମାମା ଲୋ ମୁଁ ତ କୁଆଡେ ଯାଇନି, ମୋ ପାଖିଟା ନା ମୋ ପାଦଟା କଣ ଏମ ଏମିତିଆ ହେଇଯାଇଛି, ସେଇଠୁ ମୁଁ ତାକୁ କଣ କହିଲି ନା ତାକୁ ସର୍ପ ମୁଁ ଇଏ କରିକି ତାକୁ ପୋଛିିଲି ତା ଘରଟାକୁ। କହିଲ ନା ନା ତୁ ଯେତେ ପୁଅଛ ସେ ପୁଣି ଯୋଉ ନାଲି କି ସେ ନାଲି ହେଇଯିବ କେତେ ପୋଛିବି। ସେଠୁ ମୁଁ କହିଲି ନା ତୁ ରୋଜ ରୋଜ ପୋଛିଦବୁ ଦି ଟାଇମ୍ ଲେଖା ପୋଛି ଦେ ପରିଷ୍କାର ରହିବ ନା।
କଣ ଆପଣ ଏଇନା ଘଣ୍ଟେ ଛାଡିକି ମାନେ ଘଣ୍ଟେ ପୋଛିଥିବେ ଆଉ ଗଣ୍ଡେ ଛାଡିକି ପୋଛୁନାହାନ୍ତି ଯୋଉ ଆକୁ ସେଇଆା ମାନେ ଆମର ତ ସହଜୀବୀ ରାସ୍ତା କଡ ଘର ଧୂଳି ମାନେ- କହିବେନି ଏତେ କଳା ଏଠି- ମାନେ ଘର ଦୂର ଏତେ ଅପରିଷ୍କାର ମାନେ ଲାଗୁଛି ଆପଣ ସେଇ ନ ବୋଝିଥିବେ ସେଇ ସାଙ୍ଗେ ସାଙ୍ଗେ ଆପଣଙ୍କ ପାଦକୁ ଅଲଗାରେ ଲାଗିବ।
ଝରକା ଫରକା ଖୋଲା ହୁଏ ନା ନା କଣ?
ଝରକା ଖୋଲା ଆ ସେମିତି ଆଉ ଝରକା କେତେ ଦବୁ। ଝରକା ଆଉ କେତେ ଦବୁ। ପୁଇ ଖରା ଦିନେ କି ଏ ଝରକା ଦେଲେ କଣ ହବ ସେ ତ ଯୋଉ ବାଟେ ହେଲେ ଧୂଳି କଣା ଟା ପଳେଇ ଆସିବ। ହଁ ସେଇଟା ଅସୁବିଧା ହବନି ନା ଗାଁ ପାଖରେ ମାନେ ପୁରା ଗାଁ କ ଲାଗିଛି। ଗାଁ ଭିତରେ ବି କହିଲେ ଚଢେ ପୁରା ପ୍ଲାଣ୍ଟ ଗୁଡାକ।
ପ୍ରବଳ ଗରମ ହଉଥିବ। ର କ
ମୋର ଏ ବର୍ଷ ଏଇଠି ଆଉ ରଥଯାତ୍ରା ଆପଣଙ୍କର ସାଢେ କେମିତି ହୁଏ।
ହଁ ରଥଯାତ୍ରା ଏଠି ପ୍ରାୟ ବହୁତ ଭଲ ହୁଏ। ଅ ଗୁଣ୍ଡିଚା ରେ ଠାକୁର ବୁଲନ୍ତି। ପୁଣି ବା ଆଉ ଯାଇକି ଅଧ ବାଟରେ ରହନ୍ତି। ମାଉଛୀ ମା ଘର ପାଖରେ ବାହୁଡାରେ ପୁଣି ବାହୁଡନ୍ତି।
ହୁଁ।
ଛୋଟ ରଥ କତରୁ ବଡ ରଥ ବନ୍ତେ ହୁଏ ଛୋଟ ରଥ ଛୋଟ ଛୋଟ ପିଲା ମାନେ ସବୁ, କୀର୍ତ୍ତନ ଫିତର୍ତନ କରିକି ଯାଆନ୍ତି। ଆଉ ବଡ ରଥ ଟାଣିଲା ବେଳକୁ ତ ବହୁତ ଲୋକ ଆଉ ପ୍ରବଳ ଭିଡା ଭିଡି ପୁରା।
ଆମର ଏ ବର୍ଷ ଗାଁ ରେ ଫାଷ୍ଟ ରଥଯାତ୍ରା ହଉଛି। ଆମର ଫାଷ୍ଟ ଏ ବର୍ଷ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ହେଲା ମନ୍ଦିର ହେଲାଣି ସା ସାତ ଆଠ ବର୍ଷର କିନ୍ତୁ ରଥ ହେଇନଥିଲା।
ହୁଁ।
ଗୁଣ୍ଡିଚା ମନ୍ଦିର ହେଇ ନଥିଲା ବୋଲି ଏ ବର୍ଷ ଫାଷ୍ଟ ଯୋଉ ଗୁଣ୍ଡିଚା ମନ୍ଦିର ହେଇକି ପ୍ରତିଷ୍ଠା ହେଲା ଏ ବର୍ଷ ରଥ ତିଆରି ହଉଛି ଯୋଉ ଆମର ଏଠି ପୁରୀ ଯୋଉ ପିପିଲି ସେଇଠି ଆମର ରଥ ତିଆରି ହଉଛି। ଆଉ ହବ ଆଉ।
କାରଣ ନାଁ କ?
ଆଉ କଣ କୁହ?
ଆଉ ଘର ପାଖରେ ସବୁ କଣ କଣ ମନ୍ଦିର ଅଛି ନା ନାଇଁ?
ଘର ପାଖରେ ଏଠି ରାଧା କିଷ୍ଣଙ୍କ ମନ୍ଦିର ଅଛି, ଆଉ ଜଗନ୍ନାଥ ମନ୍ଦିର ଅଛି।
ଆମର ବି ଘର ପାଖରେ ସେ ଜଗନ୍ନାଥ ମନ୍ଦିର।
ଆଉ ଶିବ ମନ୍ଦିର ଅଛି। ଆ ଦୁର୍ଗାଙ୍କ ମନ୍ଦିର ଅଛି। ଏସବୁ ପାଖ ପାଖରେ ମନ୍ଦିର ଅଛନ୍ତି ବହୁତ ଠାକୁର ଅଛନ୍ତି। ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ବହୁତ ଭଲ ହୁଏ କାର୍ତ୍ତିକ ପୂର୍ଣ୍ଣିମା ସାତ ଦିନ ଯାକ। ସବୁଆଡେ ଉ କୀର୍ତ୍ତନ ଫିତନ ହୁଏ। ଘୋ ଘୋ ସୁବେ। ଆଉ ପଞ୍ଚୁକ ମାସେ ସାରା ତ କୁମାର ପୂର୍ଣିମା ରୁ କାର୍ତ୍ତିକ ପୂର୍ଣ୍ଣିମା ମାନେ ସବୁ ବାଲୁଙ୍ଗା ପୂଜା କରନ୍ତି। ତି ବୟସ୍କା ଲୋକ ସବୁ ଯାଇକି ରାତି ତିନିଟା ରୁ ପଳାନ୍ତି ଗାଧୋଇ ପାଧେଇ କି ବାଲୁଙ୍ଗା ପୂଜା କରନ୍ତି। ଏମତି ଆଉ।
ଆଉ ଖରାବେଳେ ଖାଇଲା ବେଳୁ କେତେବେଳେ ଖାଉଛନ୍ତି।
ହଁ ଦିଟା ଅଢେଇଟା ପ୍ରାୟ ଆମର ତିନିଟା ବି ହେଇଯାଏ।
ଏସ୍
କାରଣ ନାଇଁ ଆଙ୍କ ବାପ ଆସନ୍ତି ଟିକେ ଡେରି ରେ ଆସନ୍ତି। କୋଉ ଦିନ ଶିଘ୍ର ଆସୁବେ ଶିଘ୍ର ଛୁଆ ଖାଇଦିଅନ୍ତି ସ୍କୁଲ ନ ଯାଇ ଥିଲେ ଶୀଘ୍ର ଖାଇଦିଅନ୍ତି। ସ୍କୁଲ ଯାଇଥିଲେ ତ ସେ ଚାରିଟା ହେଇଯିବ ଚାରିଟା ସାଢେ ଚା ଆଉ ଝିଅ ଆସୁ ଆସୁ ଅଢେଇଟା।
କେମିତି ସେ କଣ ସାଇକେଲ ରେ ଯିବା ଆସିବା ନା କେମିତି କଣ ଯିବା ଆସିବା କର
ନାଇଁ ତାଙ୍କ ବାପା ନେଇକି ଛାଡି ଦିଅନ୍ତି। ସେ ତାକୁ ଡର ଲାଗେ ତ ସାଇକେଲ କହିଲା ମତେ ମାମା
ମୁଁ ସାଇକେଲରେ ନେଇ ପାରି ଯାଇପାରିବିନି ଏଇଠି ସ୍କୁଲ ଯାଉଥିଲା ସାଇକେଲ ରେ ସେ କିନ୍ତୁ ଗାଡି ରୋଡ କ୍ରସ୍ କରିକି ଆଉ ଯାଇପାରିବନି ଏତେ ମାନେ ହଁ। ସେ ହାଇ ରୋଡ କ୍ରସ କରିକି ଗଲା ତ ଭୟ ଲାଗୁଛି। ଫୁନ ତାଙ୍କ ସାଙ୍ଗର ବାପା ନେଇ ଆସନ୍ତି।
ସେ ଦିଟା ପିଲା ଯାଆନ୍ତି ନା ଏଇଠି ଆଉ ଗୋଟେ ପିଲା ଟେ ଯାଆନ୍ତି। ତାଙ୍କ ବାପା ଯଦି ନେଇକି ଛାଡିଦବେ ତାଙ୍କ ବାପା ନେଇକି ପଳେଇ ଆସିବେ। ନହେଲେ ସିଏ ତାଙ୍କ ସାଙ୍ଗେ ଯଦି ପଳେଇ ଯାଇଥିବଇଏ ଯାଇକି ଯକି ପଳେଇ ଆସିବ ଏଭଳି।
ଆଚ୍ଛା। ଆମର ତ ଏଠି କଲେଜ ବସ୍।
ବସ୍ ବସ୍ ଅଛି ଏ ବସରେ ଯିବା ପାଇଁ ଭଲ ପାଏନି।
ବସ୍ ମାନେ ସେ କଲେଜ ବସ୍, କଲେଜ ମାନେ ନଉଛି ଆଣିକି ଛାଡୁଛି। ମୁଁ ତ ସେଇ କଲେଜ୍ ରୁ ଆସିଲା ବେଳକୁ ତିନିଟା ସାଢ଼େ ତିନିଟା ହେଇ ଯାଏ।
ହଁ ଫୋନ୍ କରିବ ଏକା କାଲି ଫୋନ କଲା କଲା ବାପା ଶୀଘ୍ର ଆସିବ ମୋର କ୍ଲାସ ସରିଗଲାଣି। ଆଉ ବାବା କହିଲେଁ ମୁଁ ସାଙ୍ଗେ ସାଙ୍ଗେ ଘରକୁ ଆସିଛି। ସେଠୁ ଗଲେ କହିଲେ ଦଶ ମିନିଟ୍ ଠିଆ ହେଇଥା ମୁଁ ଯାଇକି ପହଞ୍ଚି ଯାଉଛି। ଫିର ନେଇକି ଆସିଲେ।
କଲେଜ୍ ଟା
ହଁ ଦି କିଲୋମିଟର ଭଳିଆ ହବ।
ଆଚ୍ଛା। ଅଳ୍ପ ବାଟ ତାହେଲେ।
ହଁ। ଦି କିଲୋ ଅଢେଇ କିଲୋମିଟର ହବ।
ପ୍ଲସ ଟୁ ବି ସେଇଠି କରିଥିଲି।
ହଁ ପ୍ଲସ ଟୁ ଟା ଓମେନ୍ସ ରେ କଲା। ତାପରେ ଓମେନ୍ସୁ ରୁ ପ୍ଲସ୍ ଥ୍ରୀ ଟାକୁୁ ବାଜି ରଖି ଆସିଲି।
ଓମେନ୍ସ ମାନେ ଯୋଉ ଇନ୍ଦିରା ଓମେନ୍ସ ତ?
ଆଜ୍ଞା।
ଓମେନ୍ସ ମାନେ ଆମର ଏଠି ଯୋଉ ଇନ୍ଦିରା ଓମେନ୍ସ ଅଛି ସେଇଠି?
ହଁ ହଁ।
ହିନ୍ଦୁ ଓମେନ୍ସ ଆମର ତ ଏଠି ପାଖ।
ଏତିକି ତ ଜୀବନରେ ମାନେ ପାଠ ପଢିବା ଗୋଟେ ଖୁସି ମଜା ନା ସେ କଲେଜରେ ପଢୁ ଏ କଲେଜରେ ପଢୁ ଜାଣୁ ଶିଖୁ ଏଇଟା ପୁଅ ଝିଅ କଲେଜ୍ ସେଟା ଖାଲି ଝିଅ ପିଲାଙ୍କ କଲେଜ୍।
ସେଠି ତ ଖାଲି ଝିଅ।
ହଁ। ଆଉ କଣ କୁହ? ହଁ। ଧ
ଖାଇବା ପିଇବା ସରିଗଲାଣି ଯାହା ରୋଷେଇ ବାସ ହବ।
ହଁ ମାମା କୁଆଡେ ଯାଇଚନ୍ତି ଆଜି?
ମାମା ମାମା ମନ୍ଦିର ଯାଇଚି ଆସିବ ଫୁଲ ଗୁନ୍ଥିବା ପାଇଁ ଯାଇଚି।
ଓହୋ।
ଆମର ସେ ଜଗନ୍ନାଥ ଜଗନ୍ନାଥ ମନ୍ଦିର ଡେଲି ଫୁଲ ଗୁନ୍ଥା ହୁଏ ତ। ଗାଁରେ ଯାହାର ଯାହାର ସବୁ ଫୁଲ ଅଛ ଥିବ ପ୍ରାୟ ଆଣିକି ଦିଅନ୍ତି ଲୋକମାନେ ଫୁଲ।
ଯାହା ହୋଉ। ଗୋଟେ ସେବାରେ ଲାଗିଚନ୍ତି ଆଉ ଧର୍ମ କାର୍ଯ୍ୟରେ ଲାଗିଚନ୍ତି।
ତିନି ଚାରି ଜଣ କି ପାଞ୍ଚ ଛଅ ଜଣ ହେବେ ସେ ସବୁ ଆସିକି ଗୁନ୍ଥନ୍ତି ମାମା ବି ଯାଏ ଯେହେତୁ ପୁରା ପାଖରେ ମନ୍ଦିର ସେ ଡେଲି ଯାଏ ଟିକେ ଗୁନ୍ଥିକି ଆସେ।
ଖୁସି ଲାଗିଲା ଶୁଣିକି। ଯାହା ହୋଉ ଧର୍ମ କାର୍ଯ୍ୟରେ ମା ଲାଗିଚନ୍ତି।
ଆମର ଏଠି ଜଗନ୍ନାଥ ମନ୍ଦିର ଲକ୍ଷ୍ମୀ ମନ୍ଦିର ବିମଳା, ଗଣେଶ ଶନି ମନ୍ଦିର ଶିବ ମନ୍ଦିର ହନୁମାନ ମନ୍ଦିର ଏ ସବୁ ସେଇ ମନ୍ଦିରଟାରେ ଅଛି। ଆଉ ଡେଲି ଯେହେତୁ ଫୁଲ ଗୁନ୍ଥା ହୁଏ ପୁରା ଘର ପାଖକୁ ଲାଗିଚି ମନ୍ଦିର ମାମା ଯାଏ ତାର।
ହଁ।
ଆଚ୍ଛା ହୋଉ ହୋଉ ଯାଆନ୍ତୁ କଣ କରିବେ ମୁଁ ରଖୁଚି।
ହୋଉ ହୋଉ।